ହାଲୋ।
ହଁ ହଁ ଜାଣିଚି।
ଆଁ।
ମୁ ଏମିତି ଚାଲିଛି ଆଉ ସବୁ କଣ।
ନେଇ ଆପଣ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ଆଉ। ଆଉ ଆପଣ କୁଆଡେ ଯାଇଥିଲେ ରଜରେ ବୁଲିବା ପାଇଁ।
ନାଇଁ ଏଥର ତ ମୁଁ ରଜରେ କୁଆଡେ ବି ଯାଇନି ଏଥର ମାମା ବାବା ଟିକେ ବୁଲିବା ପାଇଁ ପଳେଇ ଥିଲେ ତ ମୁଁ ଘରେ ହିଁ ଥିଲି ଏଥର ମୋ ରଜ ଟା ମାନେ ବହୁତ। ତ ବୋରିଂ ରେ କଟିଛି କାହିଁକି ନା କୁଆଡେ ବୁଲାବୁଲି କରିବା ପାଇଁ ବି ଯାଇନଥିଲି। ଘରେ ହିଁ ଥିଲି ଆଉ। ଆର ଥର କିନ୍ତୁ ବହୁତ ମଜା ହେଇଥିଲା ମୁଁ ପଳେଇଥିଲି ଗୋଟେ ଜାଗା କୁ ବୁଲିବା ପାଇଁ। କିନ୍ତୁ ଏଥର ତ ଘରେ ହିଁ ଥିଲି।
ଆଉ ପୁରୀ ପୁରୀ କେବେ ଯାଇଛନ୍ତି ବୁଲିବା ପାଇଁ।
ହଁ ପୁରୀ ମୁ ବହୁତ ଥର ଯାଇଛି ଆମ୍ ହୁଁ ହୁଁ।
ସିଏ ତ ଗୋଟେ ଏମିତିଆ ଜାଗା ସେଇଠିକି ତମେ ମାନେ ଉ ସପ୍ତାହକୁ ଚାରିଥର ଗଲେ ବି। ଇଛା ହବ ତମକୁ ଯିବା ପାଇଁ ଡେଲି। ହଁ।
ହଁ ସେଠି ମାନେ ଗୋଟେ ଅଲଗା ପ୍ରକାରର ଶାନ୍ତି ମିଳେ ସେ ଜାଗାକୁ ଯାଇକି ମାନେ।
ଖାସ କରିକି ଯୋଉ ଦର୍ଶନ ସାରିକି ଆସିକି ଯୋଉ ବସନ୍ତି ଲକ୍ଷ୍ମୀ ମନ୍ଦିରରେ ମାନେ କେତେ। ଥନ୍ ଥଣ୍ଡା ଥଣ୍ଡା ପବନ ଦଉଥିବ ପୁରା ନିଦ ଲାଗୁଥିବ ସେଠି ବଶିଲା ବେଳକୁ। ପୂରା ମନ ପୁରା ଶାନ୍ତି ହେଇଯିବ ସେଇଠି ବସିଲେ। ଆଁ ଏଇ ମେ ମାସରେ ମୁଁ ଦିଥର ଯାଇଛି ତିନି ତାରିଖ ରେ ଥରେ ଯାଇଥିଲି। ତାପରେ ଏକୋଇଶି ତାରିଖରେ ଜନ୍ମଦିନ ଥିଲା ଏକୋଇଶ ତାରିଖରେ ଦିନ ବି ଯାଇଥିଲି।
ଆଛା। ମାନେ ଯା ହଉ ତାଙ୍କ ଡୋରି ଲାଗିଲା ଆପଣ ଗୋଟେ ମାସରେ ଦି ଦି ଥର ବୁଲିକି ପଳେଇ ଆଇ
ହଁ। ଆଉ କାଲି ତ ସ୍ନାନ ପୂର୍ଣମୀ ଅଛି ଠାକୁରଙ୍କର ଆଉ ଏଇନାକେ ତ ଯୋଉ। ଗରମ ହଉଛି ପୁଣି ଅଣସର ଘରେ ଠାକୁର ପଶିଲେ। ସେ ତ ଆହୁରି ଗରମ ମାନେ ଅଲଗା ପ୍ରକାର ଗରମ ହବ ଗୁଳ ଗୁଳି।
ହଁ।
ଏ ଜଗନ୍ନାଥ ମହିମା ପୁରା ଅପାର କହିହବନି ତାଙ୍କ କଥା।
ସେ ସବୁ ଯାହା ଚାହିଁବେ ସେଇଆ ହବ।
ହଁ ମାନେ ତାଙ୍କ ବିନା ଗଛ ପତ୍ର ତ ହଲି ପାରିବନି ଆଉ।
ହଁ।
ଆଉ କୁଆଡେ ସବୁ ଯାଇଛନ୍ତି ବୁଲି।
ମୁଁ ଆକ୍ଚୁଆଲି ବେଶୀ ବୁଲାବୁଲି କରିନି। ଉଁ ମୁଁ ମାନେ ପ୍ରଥମ କଥା ତ ମତେ ପ୍ରାୟତଃ ଘରେ ରହିବା ପାଇଁ ପସନ୍ଦ। ଉଁ ଦୂତିୟ କଥା ଆଉ ଯେତିକ ଆମର ପିକନିକ ହୁଏ।
ମତେ ଟୋଟାଲି ଜମା କୁଆଡେ ଏତେ ବୁଲିବା ପାଇଁ ଭଲ ଲାଗେନି ମୋର ଘର ଭଲ ତ ମୁଁ ଭଲ।
ହଁ ତାପରେ ଆଉ ଗୋଟେ କଥା ହେଲା କି। ଆମ ସ୍କୁଲ ତରଫରୁ କଲେଜ ତରଫରୁ ଟ୍ୟୁସନ ତରଫରୁ ଯୋଉ ସବୁ ପିକ୍ନିକ ପ୍ଲାନ୍ ହୁଏ।
ସେ ସବୁଥିରେ ମୁଁ ଯାଏନି ଏଥିପାଇଁକି ଆମ ଘର ଲୋକ ଟିକେ ପସନ୍ଦ କରନ୍ତିନି ବାହାର ଲୋକଙ୍କ ସାଙ୍ଗରେ ବୁଲାବୁଲି କରିବା କଣ ଅସୁବିଧା ହବ
ତ ଘରେ ହଁ।
ହଁ ସେଥିପାଇଁବି ମୁଁ ଟିକେ ଯାଇପାରିନି ମୁଁ ଯାଇଚି ଘ ଘଟଗାଁ ତାରିଣୀ ମନ୍ଦିର ଯାଇଚି। ପୁରୀ ଯାଇଚି ଜଗନ୍ନାଥ ମନ୍ଦିର କୋଣାର୍କ ଯାଇଚି ସାତପଡ଼ା ଯାଇଚି।
ଆଉ ନନ୍ଦନକାନନବି ଯାଇଚି ଆଉ ହୁଁ। ବହୁତ୍ ଆଉ କିଛି କିଛି ଜାଗା ଯାଇଚି ଆମ ଯାଜପୁରରେତ ବହୁତ୍ ମାଙ୍କ ମାବିରଜାଙ୍କ ମନ୍ଦିର ବହୁତ୍ ପ୍ରସିଦ୍ଧ।
ହଁ ମୁଁବି ଯୋଉ ଏଥର ଯାଇଥିଲି ମାମୁଁ ଘରକୁ ବିରଜା ମନ୍ଦିର ଯାଇଥିଲି କୁସୁମା ଯାଇଥିଲୁ। ହୁଁ।
ହୁଁ।
ଆଉ ଏପଟେ ଆମ ଏପଟେ ଛତିଆ ଯାଇଚନ୍ତି କେବେ ଛତିଆ ପଟ?
ହଁ ହଁ ଯାଇଚି ଛତିଆ ଯାଇଚି ମାନେ ଯେବେତ ପୁରୀ ଯିଏବି ଯିବେ ସେ ଛତିଆ ନିହାତି ଦର୍ଶନ କରିକି ଆସିବେ।
ହଁ। ଆର ବର୍ଷ ରଜ ବେଳକୁ ଆମେ ସବୁ ଯାଇଥିଲୁ ଭାଇ ଭଉଣୀ ହରିକା ମିଶିକି ଆଉ।
ଆଚ୍ଛା।
ଆଉ ଏପଟେ ମିନି କେଦାରନାଥ ଯାଇଚନ୍ତି?
ନାଇଁ
ଓହୋ। ଆମେବି ସେଇ ଆର ବର୍ଷ ବାହାରିଥିଲୁ ଯିବା ପାଇଁ ଏଇ ରଜ ଟାଇମରେ ପୁରା ପ୍ରବଳ ଭିଡ଼ ହୁଏନିକି? ସେଥିପାଇଁ ଆଉ ଖାଲି ଛତିଆ ବୁଲିକି ପଳେଇ ଆସିଲୁ ଆଉ ଗଲୁନୁ।
ହୁଁ।
ଆଉ।
ମତେତ ପ୍ରାୟତଃ ମାନେ ଉ ମୁଁ ଯୁଆଡ଼େ ଯାଇଚି ବୁଲାବୁଲି ଘର ଲୋକଙ୍କ ସହିତ ଯାଇଚି। ଆଉ ପ୍ରାୟତଃ ମତେ ଘର ରହିବା ପାଇଁ ଏକା ରହିବା ପାଇଁ ବହି ବହି ପଢିବା ପାଇଁ ଏସବୁହିଁ ପସ ତତେ ବୁଲାବୁଲି କରିବା ଭଲ ଲାଗେନି। ସେମିତି କୋଉ ଦର୍ଶନୀୟ ସ୍ଥାନ ହେଲେ ମନ୍ଦିର ଫନ୍ଦିର ହେଲେ ଭଲ ଲାଗେ କିନ୍ତୁ ଏତେ ପସନ୍ଦ ନୁହେଁ ଆଉ।
ହଁ।
ଆଉ ଗହଳି ଜାଗା
ଆମ ଘରେବି ସେଇ ପ୍ରାୟତ ଛାଡ଼ନ୍ତିନି ବେଶୀ ମାନେ ବାହାର ଲୋକଙ୍କ ସାଙ୍ଗରେ ଛାଡନ୍ତିନି। ଯାହା ଯିବୁ ଆମେ ଭାଇ ଭଉଣୀ ସବୁ ମିଶିକି ଯିବୁ ନହେଲେ ଯାହା ଘର ଲୋକଙ୍କ ସାଙ୍ଗରେ ଯିବୁ।
ହଁ।
ହୁଁ। ଆଉ ଦିଦି ତମେ ବଡ଼ନା ତମ ଭଉଣୀ ମାନେ ବଡ଼?
ଆମେ ତିନି ଭଉଣୀ ମୁଁ ବଡ଼ ଆଉ ମୋତଳେ ଦି ଭଉଣୀ ଅଛନ୍ତି।
ଓହୋ ତମେ ତାହେଲେ ବଡ଼।
ହଁ, ହ୍ନେ, ହ୍ନେ।
ହୁଁ, ମୁଁ ବି ଆମ ଘରେ ବଡ।
ଆଚ୍ଛା
ହୁଁ, ହୁଁ। ଆଉ ଓଡିଶା ବାହାରକୁ କୁଆଡେ ଯାଇଛନ୍ତି ନା ନାଇଁ?
ନାଇଁ ମୁଁ ଏପର୍ଯ୍ୟନ୍ତ ତ ଓଡିଶା ଭିତରେ ହିଁ ଅଛି ଆଉ କୁଆଡେ ଯାଇନି, ହିଁ, ହିଁ।
ଆପଣ ଓଡିଶା ବାହାରେ କୁଆଡେ ବୁଲିଛନ୍ତି?
ନା ମ ମୁଁ କଆଡେ ବୁଲିବାକୁ ଯାନି ଖାଲି ଯାହା ଏକ୍ଜାମ ଦବା ପାଇଁ ଯାଇଥିଲି ଆନ୍ଧ୍ର ଆଉ।
ହଁ, ଆପଣ ତ ସେଇଠି ଆପଣ ଡିଷ୍ଟାନ୍ସରେ କରୁଥିଲେ ବୋଧେ?
ହଁ, ହଁ ଡିଷ୍ଟାନ୍ସରେ।
ଆଛା
ହଁ। ଆପଣ ଚେଷ୍ଟା କରନ୍ତୁ ରେଗୁଲାରରେ ଓଡ଼ିଶାରେ କରନ୍ତୁ ଆଉ।
ହଁ, ମୋର ତ ବି ଏଡ ଅପେକ୍ଷା ମୋର ଏମ ଏ ରେ ଟିକେ ଉମ୍
ହଁ, ଏମ ଏ ବି କରିଦିଅନ୍ତୁ ଆ ନାଇଁ ଆଗେ ଆପଣ ଏମ ଏ କରିଦିଅନ୍ତୁ ଏମ ଏ ଟା କରିସାରିଲା ପରେ ବି ବି ଏଡ୍ କରିପାରିବେ କିଛି ନାହିଁ।
ହୁଁ, ଏମ ଏ ଟା କରିଦେଲା ପରେ ବି ଇ ଡି ତ ଗୋଟେ ବର୍ଷ ହେଇଯିବ ନା ସେଟା ଏମ ଏଡ ହେଇଯିବ। ତ ମତେ ଲାଗୁଛି କି ସେଇଟା ହିଁ ମତେ ସୁବିଧା ହବ ତ ମୁଁ ଭାବୁଛି ସେୟଆ ହିଁ କରିବି ଯଦି ମୁଁ ବି ଏ ଡ କରିଦେଲି ବି ଏଡ୍ କରିସାରିଲା ପରେ ମତେ ପୁଣି ଥରେ ଏମ୍ ଏ ଦୁଇ ବର୍ଷ କରିବା ପାଇଁ ପଡ଼ିବ।
ହଁ।
ତ ମତେ ଲାଗୁଛି କି ମୁଁ ଏମ ଏ ଫାଷ୍ଟ କରିଦେଲା ପରେ ତାପରେ ଆଉ ଗୋଟେ ଗୋଟେ ବର୍ଷ ବି ଏ ଡ କରିଦେଲେ ମୋତେ ମୋର ଟାୟ ବି ଉଠିଯିବା ନା।
ସେଇ ହିସାବରେ ମୁଁ କରିବାର ଭାବିଛି ଆଉ।
ହଉ। ଏମିତି ବି ଏମ ଏ କରିସାରିଲା ପରେ ଧର ଆପଣଙ୍କର ବି ଗମେଣ୍ଟ ରେ ଧର ବିଏଡ ନ ହଉଛି। ତାହେଲେ ଆପଣ ଚାହିଁଲେ ବି ବି ମାନେ ଇଏ ବି କରିପାରିବେ ଆନ୍ଧ୍ର ଫାନ୍ଧ୍ର ବି ଏଡ୍ ବି ନାଗାର୍ଜୁନ ସେଗୁଡା ବି କରିପାରିବେ। କିଛି ନା ଏମଟା କରିଦେଲେ କିନ୍ତୁ ଭଲ ମୁଁ ଆସୁ ଆପଣଙ୍କ ସବୁ ଏନ୍ସିରେ ଆଡମିନ କରିଥିଲି ଏମଏ ଯୋଉ ଏମ ଏସ୍ ସି ପାଇଁ ଦେଖିଲା ବେଳକୁ ମାନେ ଯୋଉ କୁହନ୍ତିନି ବି କଣ ସେଟା ଆମର ଗୋଟେ ଢଗ ନାହିଁ ଅ କଣ ସେଟା କଣ ମନ ପଡୁନି। ମୋ ଅବସ୍ଥା ସେଇୟା ହେଲା ଭିତରେ ଛାଡିକି ଅବିକା ପସ୍ତଉଛି।
ହୁଁ, ହୁଁ। ହୁଁ, କରି ଦେଇଥିଲେ ବି ଭଲ ହେଇଥାନ୍ତା ଆପଣ କରିଦେଇଥିଲେ ଏଇଟା।
ମାନ ମୁଁ ଯେବେ ମାନେ ଘରୁ ଟୋଟାଲି ବାହାରକୁ ଯଇନଥିଲି ହଁ ମୁଁ ଟୋଟାଲି ଘରୁ ମାନେ ବାହରୁ ଯାଇନି ଘର ଲୋକଙ୍କୁ ଛାଡିକି ରହିପାରନି ଆଉ କଣ କରିବା ମ ଅବିକା ଭାବୁଛି। କାଇଁ ବେକାର ଛାଡୁଥିଲି ମୋର ଜବ୍ ହେଇସାରନ୍ତାଣି।
ହଁ। ତାପରେ ଯଦି ଆମକୁ ଆଗକୁ ଯିବାର ଅଛି ପାଠ ପଢ଼ାରେ ତାହେଲେ ଘରୁକୁ ଛାଡ଼ିବା ପାଇଁ ଛାଡ଼ିବା ପାଇଁ ଯାହାବି ହେଲେ ପଡ଼ିବ ଘରେ ସବୁବେଳେ ରହିଲେ ଆଉ କିଛି ହବନି।
ସେଇୟାପ ଏବେ ପସ୍ତଉଛି ସେତେବେଳେ କଣ ମାନେ ଛୋଟ ପିଲା ମାଇଣ୍ଡ ରେ ଟିଏ ମ୍ୟାଚିୟର ନଥିଲା ମାଇଣ୍ଡ ଟା। ଅବିଆ ଭାବିଲା ବେଳକୁ ନେଡ଼ିଗୋଡ଼ କହୁଣି କି ବୋଇସାରିଲାଣି ଆଉ ଚାଟି ହବନି।
ହଁ ହାଁ ହାଁ।
ତାପରେ ମାମା ଆଉ କହୁଛି ତୁ ଆଉ ଥରେ ଏ ଏ ଯୋଉ ଏଣ୍ଟ୍ରାନ୍ସ ଟା ଦେ। ଆଉଥରେ କର ମୁଁ କହି ମୁ
ନାଇଁ।
ଆଉ ଅ ଇଚ୍ଛା ହିଁ ନାଇଁ ମାନେ ଯାହା ଯେତିକି ସେଇଆକୁ ପହ ପଢ଼ିବାକୁ ଆଉ ପେଶେ ନ୍ସ ନାହିଁ ମୋ ପାଖେରେ।
ନାଇଁ ଆପଣ ବି ଏଡ୍ ଯେହେତୁ କରିସାରିଛନ୍ତି ଆପଣଙ୍କୁ ଯଦି ଜବ୍ ମିଳିଗଲା ଜବ ମିଳିଗଲା ପରେ ବି ଆପଣ ଡିଷ୍ଟାନ୍ସ ରେ ଏ ମେ ସି ଟା କରିପାରିବେ ହଁ ଖାଲି ଏଜ୍ଜାମ ଦେବାକୁ ଯିବେ। ହଁ। ଦେଖନ୍ତୁ ଆପଣଙ୍କୁ ଜବ ମିଳିଯାଉ ତାପରେ ଦେଖିବେ ଆଉ ଯାହା ଠିକ ଲାଗିବ ଆପଣଙ୍କୁ ଆଉ।
ହଁ ହଁ। ମୋର ଟୋଟାଲି ମାନେ ଏଇ ଟିଚରସିପ ଲାଇନ ହିଁ ମାନେ ଇଚ୍ଛା ନ ଥିଲା ମୁଁ ମାନୁନି ଷ୍ଟାଟିଙ୍ଗ ରୁ ମାମାଙ୍କୁ କହୁଛି। ଟେନ୍ଥ ଟାଇମ୍ ରୁ ମାମାକୁ କହୁଥିଲି ମାମା ମୁଁ ହେଲା ଡିପ୍ଲୋମା ଏଣ୍ଟ୍ରାନ୍ସଟା ଦେବି ସେତେବେଳେ ମନା କଲେ କହିଲେ ନାଇଁ ତୁ ସବୁ ସାଙ୍ଗ ମାନେ ତ ଆମର ପ୍ଲସ ଟୁ କରିବୁ ତୁ ଆମର ପ୍ଲସ ଟୁ କର ତାପରେ ଦେଖିଆ। ସେଠୁ ଏଣ୍ଟ୍ରାନ୍ସ ବି ଦେଲିନି ସେଠୁ ପ୍ଲସ ଟୁ କଲି ତାପରେ ପ୍ଲସ ଟୁ ପରେ ରେଭେନ୍ସା ରେ ସେତେବେଳେ ଫାଷ୍ଟ ଫାଷ୍ଟ ବାହାରିଥିଲା ଆମର ଗୋଟେ କଣ ସେଟାମ ଆଇଟିଏମ୍ ଇନଫର୍ମସନ ଟେକ୍ନୋଲୋଜି ମ୍ୟାନେଜମେଣ୍ଟା ସେଇଟା ମୁ କହିଲି ନହେଲେ ସେ ସେଇଟା ରେଭେନ୍ସା ରେ ପକେଇ ଦଉଚି ପ୍ଲସ୍ ପରେ ସେଇଟା କରିଦେବି ଇବି ମାନେ ପିଏସି ଭଳିଆ ସେଇଟା ତିନି ବର୍ଷ ଆମର ସେତେ କହିଲେ ନାଇଁ ତୁ ଝିଅ ପିଲା ତୁ କଣ କରିବୁ ସେଇ ଚାକିରି ସେ ବାହାରକୁ ଯିବୁ ଇଏ କରିବୁ ମୁ କହିଲି ନହେଲେ ବିଟେକ ପାଇଁ ତ ଟିକେ ଆଲାଉ କର। ତାକୁ ବି ମନା କଲେ ବିଏସ୍ ସି ସଉଳୁ ବିଏସ୍ ସ କଲି ଆଉ ଅବିକା ଅବିକା କହୁଛନ୍ତି ତୁ ଏମ୍ ବିଏ କରିଦେ। ଏମ ସିଏ କରିଦେ ମୁଁ କହିଲି ମୁଁ କିଛି କରିବିନି ଆଉ ମର ଚାକିରି ହେଲେ ଆଉ ନହେଲେ ନାଇଁ ମୁଁ ଆଉ କରିପାରିବିନି।
ନାଇଁ ସେତେବେଳେ ଆକ୍ଚୁଆଲି ଆ ଯଦି ଆ ତମ ଆପଣଙ୍କୁ ଯୋଉଟା ଠିକ ଲାଗୁଥିଲା ଆପଣ ଯୋଉଟା କରିପାରିବେ ବୋଲି ଭାବୁଥିଲେ ସେଇଟା କରିଦେଇଥିଲେ ଭଲ ହେଇଥାନ୍ତା।
ସେ ବା ଘରେ ମେନ୍ ମାନେ ମୁଁ ଯୋଉଟା କହିବି ସେ ସେଇଟା ଶୁଣିବେନି। ଆଉ କଣ କରାଯିବ ସେତେବେଳେ ତ ଛୋଟ ପିଲା ଘରେ ଯାହା କହିବେ।
ମାନେ ପ୍ୟାରେଣ୍ଟସ୍ ମାନେ ଟିକେ ଅଧିକ କୁହନ୍ତି କି ନାଇଁ ତୁ ଆମ କଥାରେ ହିଁ ଆମ ଯଉଟା କହିବୁ ସେଇଟା ହିଁ ଠି
ହଁ ତାପରେ ସେଠୁ ଏଚା ଏତେ ବି ମାନେ ଫାଇନାସିଆଲ ଏତେ ଇଏ ନ ଥିଲା ଆମ ସାନ ଭାଇ ଦି ଜଣ ସେମାନେ ବି ପଢ଼ୁଥିଲେ। ମାମା କହିଲା ତୁ ବିଟେକ୍ କରିବୁ ଏତେ ପଇସା ଖର୍ଚ୍ଚ ହବ ପୁଣି ଏ ସେମ ସିଏ ତାଙ୍କର ଦି ଜଣ ପଢ଼ିବେ ତୁ ତୋର ବି ଏସ୍ ସି କର।
ଉଁ ତାପରେ ଘରକୁ ବି ଟିକେ ଦେଖିବାକୁ ପଡ଼ିବ।
ହଁ ବ ସେୟାପା କହିଲି ମାନେ ଯାହା ହବ ହବ ଘରର ବଡ଼ କେବେ ହବନି।
ହଁ ଏଇଟା ତ ଏଇଟା ତ ଠିକ କଥା।
ବଡ଼ ହେଲେ ମାନେ ସବୁ ମାନେ ସବୁର ରେସପନସିବିଲିଟି ତମକୁ ନବାକୁ ପଡ଼ିବ।
କିଛି ରେସପନ୍ସିବିଲିଟି
ମାନେ ଏଇଠି ଆମ ଭାଇ ଦି ଜଣ କି ଛି ବି କରୁ, କିଛି କଉ କାମ ବାହାର କାମ କିଛି ମାନେ କାଗଜ ପତ୍ର କାମ କିଛି ସେମାନେ କରିବେନି, ଏମିତିକି ବ୍ୟାଙ୍କ ବି ଯିବେନି, ମୋ ଭାଇ ତାର ଯେତେବେଳେ ଡ୍ରିମ୍ ରେ ପଢ଼ିଲା କି ଯେତେବେଳେ ଯିବ ମାନେ ଫିସ୍ ପେମେଣ୍ଟ କରିବା ପାଇଁ ନାନାଲୋ ତୁ ଟିକେ ଆସୁନୁ ମୋ ସାଙ୍ଗରେ ଯିବୁ। ସବୁଠିକି ମତେ କହିବ ଯିବା ପାଇଁ। ହାଲୋ।